ଆ ହୋ
ଆଉ
କାଇଁ ଲାଗିଲାନି ତ
ହଁ ମୁଁ ଉଠେଇ ନେଟ୍ ଟା ବନ୍ଦ ହେଇଯାଇଥିଲା। ଆଉ ସେତେବେଳେ ସେଦିନ ଲାଗିଲାନି ମୁଁ ମୋର ତାପରେ କହିଲା ବେଳକୁ ତମେ ଯୋଉ ଫୁଣି ଅଟକାର ମୁଁ କହିକି ହଁ ମାଇ ଝିଅ ଧରା ମୋବାଇଲ ମୁଁ ଝିଅ ନେଟ୍ ଟା ଭଲ ବନ୍ଦ କରିଦେଇକି ମୁଁ କହୁଛି କାଇଁ ଲାଗୁନି ନାହିଁ। ମୁଁ କହିଲି ଦେଖୁନୁ ଦେଖିଲା ବେଳକୁ ମୁଁ ସେଇଥିପାଇଁ ଆସୁନି ଆଉ। ହୁଁ ହୋଉ ଆଉ ଟିକେ ଗଲ କରିଦବ ଆଉ। ହୁଁ ଆଉ କଣ? ହୁଁ ରୋଷେଇ ଫୋଷେଇ ସରିଲାଣି ସବୁ?
ନାଇଁ ମୁଁ କିଛି ଆରାମ ହେଇନ ହେ ଡାଲି ଟା ଟିକେ ଘୋଡେଇକିନା ନା ନହଲେ ବସେଇ ଦବା ନହଲେ ଟିକେ ଏନେ
ହୁଁ।
ଭାତ ଟା ଟିକେ ଲେଟ୍ ହୁଏତା ମୁଁ ତାକୁ ଓହ୍ଲେଇ ଦିଏ ଟିକେ ତାପରେ ଫୁଣି ବସେଇଦିଏ।
ହୁଁ। ନହଲେ ହେଇଯିବନି ଚାଉଳ ପକେଟ୍ ଚାଉଳ।
ଆମର ମିଳୁଚି ନା ନା ମଝିରେ ସରି ଯାଇଥିଲା ଏଇ ଯୋଉ ପକେଟ ଚାଉଳ ଆଣିଥିଲୁ କିଣିକି ଯେ
ହୁଁ।
କହିଲେ ଏରା ଆଗେ ଖାଇଦବା ଏବେ ମିଳିଲାରୁ ଆଉଳ ସେଇ ଜଳ ଥିଲା ଖାଇଦଉଛି ମିଳୁଛି ଆମର ନା।
ହୁଁ।
ଆମର ତିନି ଜଣଙ୍କର ମିଳୁଛି ପୁଅର ଆଡେ ହେଇନି।
ପୁଅ ମୋର କେତେ ବର୍ଷ ହେଲାଣି କି।
ପୁଅର ଆଧାର୍ କାର୍ଡ ହେତେବେଳେ ହେତେବେଳେ କଲୁ ଆଧାର୍ କାର୍ଡ ତାର ହେଇନଥିଲା।
ଅଁ ହଁ।
ସେଥିପାଇଁ ପୁଅର ହେଇନି।
ହୁଁ ହୁଁ। ଆଧା ର ଛଅ ମାସେ ଦିନରୁ କରୁଚନ୍ତି ଛୁଆଙ୍କର।
ହଁ ସେତେବେଳେ କାଇଁ ହେଇଥିଲା ସେତେବେଳେ ଦି ତିନି ବର୍ଷ ପରେ ହେଲା ପୁଅର।
ହଁ ଆଉ ନୂଆ ବା ଲିଙ୍ଗ ହେଲାଣି କେବେଠୁ।
ଆଁ।
ମୁଁ ନୂଆ ବି ହୋଉଚି।
ନୂଆ ଏଣ୍ଟ୍ରି ଆଉ ହୋଉଚି କି ଆଧାର କାର୍ଡ ତ କରିସାରିଲୁଣୁ।
ହୁଁ ଏଣ୍ଟ୍ରି ଏଇ ଗ ଇ ଏଇ ଦି ମାସେ ପୂର୍ବରୁ ହୋଉନ ଥୁଲା।
ଆମର ତ ଟ ତିନି ମାସ ହେଲାଣି କଲୁଣୁ କାଇଁ କହୁଚନ୍ତି ହେଇନି ଆସିନି।
ହୁଁ ସବୁଆଡେ ଆସିଲେଣି ଆମ ପଟରୁ। ଆମ୍ ପଟରେ ଆଇଲେଣି ନୁଆ ଆମର କେତେ ନୂଆ ନୂଆ ସମ ସ୍ତ ଙ୍କର ଆସିଲା ନୂଆ କାର୍ଡ ଯୋଉ ମାନଙ୍କର ହେଇଥିଲି ସମସ୍ତଙ୍କର ଆଇଲିଣି।
ପୁଅର ଦେ ଆମର କରା ହେଇଯାଇଚି। ସେଇ ଯାଇଟା ଆସିଲା ମାନେ ଆମର ଆସ
ତାଙ୍କର ରାଶି କେତେ ବର୍ଷ ହେଲାଣି
ତାଙ୍କ ପୁ ନା ପୁଅଙ୍କୁ ଆସି କେତେ ବର୍ଷ ହେଲାଣି?
ପୁଅ କୁ ଆସିକି ହେଲାଣି ଦି ହଜାର ଷୋହଳରେ ଜନ୍ମ ନା।
ହୁଁ ହୁଁ ଆ ଆଉ ଆସିକି ସେପା କେବେଠୁ ପାଇବା କଥା। ଝିଅର ଆସିକି ପାଇଲାଣି କେବେଠୁ।
କରାହେଲା ମ ମନା କଲେ ମନା କଲେ ବୋଲି ଆମର ଆଉ କଣ କରିବୁ ସେମାନେ ତ ମନା କରୁଛନ୍ତି ହେଇନି ସେ ଖୋଲୁନି ତାଙ୍କ
ନାଁ ନାଁ ଖୋଲିଲାଣି ନା କେବେଠୁ ଖୋଲିଲାଣି। ଝିଅର ବା ସେଇ ଚଉଦରେ ଜନ୍ମ ହେଇକି ଝିଅର ପନ୍ଦରରୁ ଜନ୍ମ ହେଇକି
ଝିଅର ହେଇଚି ଝିଅର ହେଇଯାଇଚି।
ନାଇଁ ଏଇ ଆମ ଝିଅର ସେଇ ପନ୍ଦର ମସ ସିହା ରେ ଜନ୍ମ ହେଇନେଇ କି ଆଉ ତାର ହେଇସାରିଲାଣି କେବେଠୁ। ମାନେ ତାର ଚାରି ବର୍ଷ ହେଲା ପରେ କରିଦେଲୁ ଆଉ ସେବେଠୁ ତା ଆଧାର କାର୍ଡ ବି ହେଇଥିଲା ଛୋଟଅଳୁ।
ପୁଅ ଯେତେବେଳେ ଜନ୍ମ ହେଇଲା ନା ହେତେବେଳେ ଆଧାର କାର୍ଡ ଏତଳେ ଛୁଆ ମାନଙ୍କର ଆସିନଥିଲା।
ହଁ ଆସିଚି ନା ଆସି ନଥିଲା ବର୍ଷକ ଛଅ ମାସ ବର୍ଷକର ବା ହେଇଥିଲା ସେତେବେଳେ ଛଅ ମାସ ଭିତରେ ଅଙ୍ଗନବାଡିରେ କରିଥିଲେ ଆମର କରିଦେଇଥିଲେ।
ଆମର ତ ମନା କଲେ ଆମର ହେଇନଥିଲା ଆମର ତା ବର୍ଷେ ପରେ ଆମେ ଯୋଉଟା ବର୍ଷେ ପରେ ଯାଇଁକି କଲୁ। ସେତେବେଳକୁ ଆମର କଣ ସେତେବେଳକୁ ରାସନ କାର୍ଡ ଟା ହେଇ ଯାଇଥିଲା। ହେଇଯାଇଥିଲା ଯୋଉ ଜଣେ କରିଦେଲା ତ ଆମର ତିନିଥର କଟି କଟି ନା ତରବରିଆରେ ଆମେ କରିଦେଲୁ। ପୁଅର ଆଉ ଆଧାର କାର୍ଡ କରିନଥିଲୁ ବୋଲି ତାର ହେଇନଥିଲା। ସେ କହିଲେ ଏଟା କରିଦେଇଥା ପୁଅର ପଛେ ଏଣ୍ଟ୍ରି କରିଦବ। କାଇଁ ଆଜିଯାଏଁ ତ ହଉନି।
ହୁଁ ନାଁ ନାଁ ନାଁ ଆସିକି ହେଲାଣି ଏତେ ବର୍ଷ ଆଜି ପର୍ଯ୍ୟନ୍ତ ସିଏ ଖାଉଥିବ ମ ସେ ଡିଲର ସାଙ୍ଗରେ ତମର ଯୋଗାଯୋଗ କରିବ ପାଇବ। ସେ ପାଉଥିବ।
କହୁଚି ତମର ତମର ଏଟା ହେଇନି ସେଇଟା ହେଇନି ଆସିନି ନୂଆ ମାନେ କାହାର ଆସିନି।
ତ ନୂଆ ଖୋଲା ହେଇସାରିଲାଣି ଯୋଉମାନେ ନୂଆ ଆପ୍ଲାଏ କରିଛନ୍ତି ସେମାନେର ବି ହେଇସାରିଲାଣି। ଆମ ଆଡ ତ ହେଟ ତ ଗମେଣ୍ଟ ସ୍କିମ କଲା ମୋବାଇଲ ଟିଭିରେ ସବୁ ଛାଡିଲା।
ମୁୁନିସିପାଲଟି ଏରିଆ ନା ଆମର ଏଟା କଣ କରୁ ତାଙ୍କର କିଏ ଜାଣିଲା।
ହଁ ସେଇଆ ହେଲା କଥା। ନା ସବୁଆଡେ ତ ହେଇଚି ଆମ ତ ଏଟା ବଜାର ଉପରେ ହେଲେ ତଥାପି କାଇଁ କୋଉଠି ସମସ୍ତଙ୍କ ତ ହେଇଯାଇଚି ଏ ବର୍ଷ। ଏଇ ଯୋଉ ତିନି ମାସ ହେଲା ଚାରି ମାସ ହେଲା ନୂଆ ସବୁ ବେଶୀ ହବ ଚାରି ପାଞ୍ଚ ମାସ ହେଲା ନୂଆ ସମସ୍ତେ ତମର ଯୋଉମାନଙ୍କର ନଥିଲା ଆଗରୁ ସେମାନେ ସବୁ ନୂଆ ନୂଆ ଫ୍ୟାମିଲି କି ଯେ କାଟି ଦେଇେଇଥିଲେ ଅଲଗା ପାର୍ଟିସନ କରିବା ପାଇଁ ସେମାନଙ୍କର ଛୋଟ ଛୁଆଙ୍କର ଯୋଉ ଆଡ କଲେ ସମସ୍ତେ
ଆମର ଆମର ଆମର ବିଶ୍ଵାଷ କରିବନି ଆମର ଦିଥର ପକେଇଲୁ ଥରେ ପକେଇଥିଲୁ କହିଲେ ତମର ଚାରି ବଖରା ଘର ଅଛି ତମର ହବନି।
ହୁଁ ହୁଁ।
ଆଉ ଗୋଟେ ଥରେ ପକେଇଥିଲୁ ଫାଷ୍ଟ ଥରକ ଶାଶୁ ଶଶୁରଙ୍କ ନାଁ ଦେଇଥିଲୁ ସେ ପେନସ ପାଉଚନ୍ତି ବୋଲି ଶାଶୁର କହିଲେ କହେ ତମ ଶାଶୁର ପେନସନ ପାଉଛନ୍ତି ହେଟା ଥରେ କାଟିଦେଲେ। ଥାର୍ ଟାଇମ୍ ଜଣକୁ ଜଣେ ଯୋଉ ଦାଦା ଥିଲେ ସିଏ ଚିହ୍ନା ପରିଚିତ ଥିଲା ତାଙ୍କର ସେଇ ଇ ଅଫିସ ରେ ତାଙ୍କର ସେ ଚିହ୍ନା କରିକିନା ଯୋଉ କରିଦେଲେ ଆମର ଟିକେ। ଯା ହଉ, ସେଇଟା କଲେ ବୋଲି କେତେ ସୁବିଧା। ସବୁ ଜିନିଷ ଏଇ ଗ୍ୟାସ ଫ୍ୟାସ ମିଳିଲା। ଆଉ ଗୋଟେ ଘର ଗୋଟେ ଆମର ଆବାସର ଯୋଉ ପଇସା ମିଳିଥିଲା ଦି ଲକ୍ଷ ଟଙ୍କା
ହୁଁ।
ମିଳିଥିଲା ଆମେ କିଛି ପଇସା ମିଶେଇକି ଗୋଟେ ଗୋଟେ ଛୋଟ ଘରଟେ କରିକି ଭଡା ଦେଇଚୁ।
ହୁଁ। ହ ନା ଯୋଉ ଝିଅ ବର୍ଷେ ବଡ ପୁଅଠୁ ତମ। ପୁଅଙ୍କଠୁ ସିଏ ହେଲେ ସେତିକିରେ ହେଇଯିବ। ଆ ଝିଅର ହେଲାଣି ଆସିକି କେତେ ବର୍ଷ ତେ ଏଗାର ବର୍ଷ ହେଲାଣି ବାର ବର୍ଷ ହବ ଏଇ ଯୋଉଁ
ବୁ ମିଳୁଛି ଆମର
ଆଉ ସିଏ ଆସିକି ଏତେ ବର୍ଷ ହେଲାଣି ପୁଅଙ୍କର ହବା କଥା। ମୋ ପୁଅ ଟା ପ୍ରଥମ ପଢୁଛି ତାର ହେଇସାଇଲାଣି।
ହେ ଆବା ଆଜି ଯାଙ୍କେ ମୋ ପୁଅର ହେଇନି ଆଉ କଣ କରିବି।
କଥା କହୁଛି ମୋ ପୁଅର ପ୍ରଥମ ପଢୁଛି ତାର ହେଇ ସାଇଲାଣି।
କାହିଁଠି ଆମର ବି ଆମେ ଯେତେ ଜଣ ବୁଝିଲୁଣୁ କାହାର ହେଇନି।
ନା ତମ ଏରିଆ ରେ ତାହେଲେ ଲୋ କାମ ଠିକ ସେ ହଉନି କି ଲୋକେ ସେଇ ଯୋଉ। କନ୍ ଡିଲର ବାଲା ଖାଉଛି ବ୍ଲକ ରେ ଅଛି ଆମର ଜଣେ ସିଏ ତା କତିରେ ଯିବ ସିଧା ପ। ପକେଇଦବ ସାଙ୍ଗେ ସାଙ୍ଗେ ହେଇଯିବ। ଆମର ସେଇ ଯୋଉ ବ୍ଲକ୍ ରେ ଯିଏ ରି ରାସନ ବାବଦରେ ଯିଏ ରହିଛନ୍ତି। ହଁ ପୁଅର ପା ହେଇ ସାଇଲାଣି ଇଏ ପ୍ରଥମରୁ। ମୁଁ ତାର ପ୍ରଥମ ହେଇନଥିଲା ଚାରି ବର୍ଷ ଦିନଠୁ ଆପ୍ଲାଏ କଲିଣି। ଆସିକି ପାଞ୍ଚ ବର୍ଷ କି ଛଅ ବର୍ଷ ରେ ପୁଅର ପାଞ୍ଚ ବର୍ଷରେ ପଇଲା, ଏବେ ପୁଅ କୁ ଦିଆ ହେଲାଣି ଚାରି ମାସେ ହେଲା ନୂଆ ଯୋଉ କାର୍ଡ ଏବେ ହେଲା ସେଇଥିରେ ପୁଅର ଆଇଲା ହଁ। ମା ପୁଅ ବାପା ଚାରି ଝିଅଙ୍କର ଆସିଛି। ଆମର କାଲି ବି ଦେଲା। ଦେଇନଥିଲା ମେ, ଜୁନ, ଜୁଲାଇ ରେ ନା କଣ? ଚାଲି ତିିନି ମାସର କାଲି ଦେଲା। ଅଁ, ହଁ ଲାଗି ପାତିକି କରିବା କଥା ନା ଆଉ ଗମେଣ୍ଟ ସ୍କିନି। ଏ ବର୍ଷା ଟା ସେମିତି ଉଠଉଛି ଖରା ଦେଇଛି, ଗୁଳୁ ଗୁଳି ପ୍ରବଳ ଆମ ଆଡେ।
ଆଜି ଆମର ଟିକେ ଖରା ବେଶୀ ହଉନି, ମାନେ ହାଲକା ହାଲକା ଖରା ହଉ
ଏଇରା ସବୁ ଲୁଗାପଟା ର ଆଣିକି ସବୁ ଛାତ ଉପରେ ଶୁକେଇ ଶୁକେଇ ତାକୁ ଇଏ ସେଇ ଠାକୁର ପୂଜା କରିସାରି ଆ, ଜଳିଖିଆ ଟିକେ ଖାଇଦେଇକି ବସିଛି ଆଉ। ହୁଁ। ଖାଇନି। ଏକାଥରେ ବାରଟା ବେଳକୁ ଗୋଟେ ବେଳକୁ ଖାଇବି।
ମୁଁ ସେ ହଁ ଡାଲି ବସେଦେଇଛି ହେଲେ, ଟା- କରିବାପାଇଁ।
ହଁ। ଗ୍ୟାସ୍ ରେ ଭାତ ବସେଇ ଦଉଚ?
ହୁଁ।
ବହୁତ ଗ୍ୟାସ୍ ସରୁଥିବ ନାହିଁ କି?
ଯାଉଛି ମାସକୁ ଗୋଟେ।
ମାସେ ଯାଉଛି।
ଭାତଟା ପାଇଁ ଅଧିକ ଯାଉଛି, ଆମର ଭାତଟା ପାଇଁ ତିନି ମାସେ ଦି ମାସେ ତିନି ମାସେ ଯାଉଛି।
କୋଇଲା ମିଳେନା କୋଇଲା ଚୁଲା ଫୁଲା କରେ ମଝିରେ ମଝିରେ।
ହଁ, ହଁ।
କୋଇଲାରେ ଆଞ୍ଚ କରିଦେଲେ ହେରା କଳା ବାକି ବାସନ ହବନି। ଖାଲି ଆଞ୍ଚରେ ହବ। ବାକି ସିନା କରିଦବ ଯେ ଟେକିକି ଟିକେ ଆଣିବା କଷ୍ଟ। ଏ ବର୍ଷା ଦିନରେ ହଇରାଣ।
ହୁଁ, ଏଇ ବର୍ଷା ଦିନରେ ଆମର ବା ସେ ତଳୁ ଉପରକୁ ମାନେ ଉପର ରୁମ୍ କୁ ଟେକିକି ଆଣିବା ପାଇଁ ଇଏ ତାଙ୍କର ଥିଲେ ଦିନେ ଦିନେ ନେଇ ଆସନ୍ତି। ହଁ ନଥିଲେ ମୁଁ ଆମର ଅଛି ଯୋଉ ତଳେ, ତଳେ ମାନେ ମୋ ରୁମ୍ ଟା ଉପରେ।
କୋଇଲା କୋଉଠୁ ଆଣିଛ?
ଆମର ଏଠି ଆ, ପାଖରେ ଅଛି ସେଟା। ଆମ ପାଖରେ ସେରା ହଁ।
ଅଁ, ହଁ।
ହଁ। ହେ ଯୋଉ ଆମର ଅଛି କଣ ହେରା କୁହନ୍ତି ନା ଯୋଉ। ଜଉଟି ଅଲଡ ହୁଏ ସେଇଠି ହଁ, ହଁ।
ହ।
ହୁଁ ସେଠି ମାଲ ସବୁ ଢାଳନ୍ତି ସେଠି ଅଛି। ସେ ଲୋକ ସବୁ ଆଣନ୍ତି ଯେ ଦିଏ ଦିଅନ୍ତି ସେମିତି ଆଉ। ଆ ମିଳୁଚି ଏଇଟି ପାଖରେ। ଆଉ ଉପରକୁ ଆସିବୁ ଯେତିକି। ଛାତ ତଳକୁ ଯିବୁ ସେତିକି। ଆଉ ଉପରହିକି କେମିତି ଆସିବୁ। ତଳକୁ ଏଇ ଆଉ। ତଳେ ପାଣି ଫାଣି ଟିକେ ସୁବିଧା ଅଛି ସବୁ। ସେଇଠି କରିଦେଇି ଭାତଟା ଖାିଲି ଧରିକି ପଳେଇ ଆସେ। ତରକାରୀ ପତ୍ର ସବୁ ଉପରେ ଗ୍ୟାସ ରେ।
ହୁଁ, ହୁଁ।
ହେରା ସବୁ ଗ୍ୟାସ ରେ। ଭାତଗଣ୍ଡାକ ବେଶୀ ଜାଳସ ଖାଉଛି ନା ଗ୍ୟାସ ରେ। ଚାଉଳକୁ ଆଗରୁ ବତୁ ରେଇକି ରଖିବ ତାପରେ ଯାଇକି ସିଏ ହବ। ଚାଉଳଟାକୁ କିଛି ସମୟ ବତୁରେଇବ।
ମୁଁ ଏରା ବସେଇଦିଏ ଫୁଟେଇଦିଏ। ଫୁଟି ସାରିଲା ପରେ ତାକୁ ଓହ୍ଲାଇ ଦିଏ।
ହଁ ତାକୁ ବନ୍ଦ କରିଦବ ତାପରେ
ମୁଁ ତା ଭିତ ରେ ଡାଲି ଫାଲି ଟିକେ ବସେଇଥିଲି। ତାପରେ ଟିକେ ହେଲା କରିଦିଏ। ବାକି ଏଇ ଚାଉଳ ରା ଟିକେ ଜଲଦି ହେଇ ଯାଉଛି ଏଇ ହେଉରା।
ହଁ। ପନ୍ଦର ମିନିଟ୍ ଖଣ୍ଡେ ତାକୁ ଯୋଉ ଇଏ କରିବ। ଛାଡିଦବ ଅଧଘଣ୍ଟେ ପନ୍ଦର ମିନିଟ୍ ସେ ହେଇଯିବ ଠିକ। ସେ ତିକିରେ ଆଉ ଯାହା ବସେଇ ଦବ। ତାପରେ ସିଏ ହେଇଯିବ ଆରାମସେ। ହୁଁ, ହୁଁ।
ରୋଷେଇ କର ଖା ପିଅ ହେଇରା ଧନ୍ଦା ଚାଲିଛି ଆଉ କଣ।
ଡେଲି ବାନ୍ଧେ ବାଢେ ବାହା କରୁ କରୁ କା ଦିନ ଯାଉଚି। ସେଇ ସେମ କାମ ରାତି ପାଇଲେ ସେମ କାମ କେତେ ମଣିଷ ସେଇ ଗୋଟେ କାମ କରୁଥିବ। ମଝିରେ ମଝିରେ ଘରକୁ ଛୁଟିରେ ପଳେଇବ ବୁଲି ଦେଇକି ଟିକେ ଆସିବ।
ହୁଁ ଯାହାର ସିନା ଘର ପାଖରେ ଥିଲେ ବୁଲି ଆସିବ ଦୂରରେ ଥିଲେ ତାଙ୍କୁ କୁଆଡେ ଯିବ। ସବୁ ଶୁଣୁ ସବୁ ଶୁ ସୁ ସୁବିଧା ଦରକାର ନା ଆଉ ଯାଏ ଖାଲି ଯିବ ଯେମିତି ସବୁ। ଛୁଆ ପିଲା ହେବା ଦରକାର।
ମ ଆମର ପାଖରେ ମୋର ଛୁଟି ଥିବେ ଯୋଉଦିନ ଆମେ ପଳଉ। ତାଙ୍କର ଯୋଉଦିନ ଛୁଟି ଥିବା ଆମେ ଭାଗିଶ। ଆମ ବାବା କହିବେ ହଁ ସେ ଛୁଟି ଆଣିଲା ମାନେ ଇଏ ତାର ଚାଲିଲେ ଆଉ। ଉଁ। ହଁ ମୁଁ ଯାଇକି ରହିପାରେନି କିନ୍ତୁ କେ ମଝିରେ ମଝିରେ ଯେତେବେଳେ ଯିଏ ଯୋଉ ଦରକାର। ଉପରେ ପଡିବ ପଳୁଏଁ ବନ୍ଧୁ ବାନ୍ଧବ ଭଲ ମନ୍ଦ ମୋ ମଉସା ଘର ମାଉସି ଘର। ଯୋଉଠେ ଦରକାର ପଡିଲେ କହିବି। ତାଙ୍କୁ କହିଲେ ନାହଁ କରିବେନି କଉଠିକି। ସାଙ୍ଗେ ସାଙ୍ଗେ ଚାଲ। ହଁ ଚାଲୁନୁ ହୁଁ। ମୋର ଜଣେ ମାଉସୀଙ୍କ ଗୋଡ଼ ହାତ ଭାଙ୍ଗିିଲାଣି ଚାରିଥର।
ଓହୋ।
ହୁଁ। ତାଙ୍କ ଘରକୁ ଯେତେବେଳେ ସେ ଥରେ ପୁଣି ସେ ମଝିରେ କୋମାକୁ ପଳେଇଥିଲେ।